ହ୍ୟାଲୋ। ହ୍ୟାଲୋ।
ହୁଁ, ହ୍ୟାଲୋ।
ନମସ୍କାର।
ହଁ, ନମସ୍କାର କଣ କରୁଚ?
ଏ ବସିଥିଲି ଆପଣ, ହ୍ୟାଲୋ।
କିଛି ନାଇଁ, ଏମିତି ବସିଛି ଆଉ।
ହୁଁ ହୁଁ ଆଉ ତମର ଏଇ ବର୍ଷ ରଜ କିପରି କଟିଲା।
ହୁଁ ସେମିତି ଭଲ।
ହୁଁ ହୁଁ। ଆମେ କିଛି ରଜ ବିଷୟରେ କଥା ହେଇପାରିବା।
ହୁଁ କୁହ।
ଆପଣ କହିପାରିବେ କି ରଜ ପର୍ବ ଆଉ ତାର ପରମ୍ପରା ବିଷୟରେ?
ଉଁ-ଉଁ-ଉଁ ହୁଁ ଫାଷ୍ଟ ତମେ କୁହ କଣ ଜାଣିଛ ଫାଷ୍ଟ ଅଫ୍ ଗୋଟେ କଣ କୁହ ତାପରେ ମୁଁ କହିବି। ଷ୍ଟାର୍ଟ କର ମୁଁ ଆଡ୍ କରିବି। ହଁ ମୁଁ କହୁଛି ନହେଲେ, ମୁଁ କହୁଛି ରଜ ପର୍ବର ଉତ୍ପତ୍ତି ଓ ପରମ୍ ବର୍ଣନା କର ଓକେ।
ହୁଁ।
ହଁଅଅ ରଜ ପର୍ବ ଓଡିଶାର ପ୍ରାଚୀନ ଲୋକ ପର୍ବ ମାନଙ୍କ ମଧ୍ୟରୁ ଗୋଟିଏ। ଏହାର ଉତ୍ପତ୍ତି କୃଷି ଭିତ୍ତିକ ସମାଜ ଓ ପ୍ରକୃତି ପୂଜା ସହ ଜଡିତ। ଏହା ପର୍ବର ପୃଥିବୀକୁ ଏହି, ଏହି ପର୍ବରେ ପୃଥିବୀକୁ ଜନନୀ ଭାବରେ ମନେ କରାଯାଇ ତାଙ୍କର ଋତୁମତୀ ଅବସ୍ଥାର ସମ୍ମାନ କରାଯାଏ ଏହି କାରଣରୁ ଚାଷ କାମ, ମାଟି ଖୋଳିବା, ଗଛ କାଟିବା ଭଳି କାମ ଏଇ ସମୟରେ ବନ୍ଦ ରୁହେ, ଏହା ଓଡିଆ ଜୀ ଜୀବନ ଶୈଳୀରେ ପ୍ରକୃତି ପ୍ରତି ଶ୍ରଦ୍ଧା ଓ ଆଦରରେ ଗଠିତ। ଏବେ ମତେ କୁହ ରଜ ପର୍ବର ତିନି ଦିନର ନାମ ତାର ବିଶେଷତ୍ୱ କଣ ରହିଛି?
ରଜ ପର୍ବ ସାଧାରଣତଃ ତିନି ଦିନି ଧରି ପାଳନ କରାଯାଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ଵିତୀୟ ଦିନକୁ ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି ଓ ତୃତୀୟ ଦିନ କୁ ଭୂମି ଦହନ ବା ବୁଦାହ କୁହାଯାଏ। କେତେକ ସ୍ଥାନରେ ଚତୁର୍ଥ ଦିନ ବସୁମତୀ ସ୍ନାନ ମଧ୍ୟ ପାଳନ କରାଯାଏ। ପ୍ରତ୍ୟେକ ଦିନର ନିଜସ୍ୱ ଆଚାର ଓ ମାନ୍ୟତା ରହିଛି। ଯାହା ପର୍ବକୁ ଅଧିକ ଗୁରୁତ୍ୱମୟ କରିଥାଏ।
ହୁଁ।
ଆପଣ ଏବେ କୁହନ୍ତୁ ରଜ ପର୍ବରେ ଝିଅମାନଙ୍କର ଭୂମିକା କଣ?
ରଜ ପର୍ବରେ ତ କୁହନ୍ତି କି ରଜ କେବଳ କେବଳ ତ ଝିଅ ମାନଙ୍କ ପାଇଁ ପାଳନ କରାଯାଏ। ତ ଝିଅମାନେ ବେଶୀ କରି ଝିଅ ମାନେ ହିଁ ଅଧିକ ମଜ୍, ମଜା ମସ୍ତି କରିଥାନ୍ତି। ଏହି ରଜ ପର୍ବରେ। ହଁ ଝିଅମାନଙ୍କର ସବୁଠୁ ଖୁସିର ଦିନ ହଉଛି ରଜ ପର୍ବ ରଜ ପର୍ବ ରେ ଝିଅମାନଙ୍କ ଭୂମିକା ବିଶେଷ ଗୁରୁତ୍ୱ ର ସେମାନେ ନୂଆ ବସ୍ତ୍ର ପିନ୍ଧନ୍ତି ଅଳତା ଲ ଲଗାନ୍ତି ପାନ ଖା ଖାଆନ୍ତି ଏବଂ ରଜ ଗୀତ‌ ଗାଇବ କି‌ ଖେଳରେ ଅଂଶଗ୍ରହଣ କରନ୍ ସେମାନେ ଆନନ୍ଦ କଡାଧିକରେ। ଅଁ ରଜ ପର୍ବରେ ପ୍ରକୃତି ପୂଜାର ଭାବନା କିପରି ପ୍ରକାଶ ପାଏ?
ରଜପର୍ବ ପ୍ରକୃତି ପୂଜାର ଏକ ସୁନ୍ଦର ଉଦାହରଣ ଅଟେ। ଏହି ପର୍ବରେ ପୃଥିବୀକୁ ଜୀବନ ଦାଇନୀ ମାତା ଭାବେ ମନେ କରାଯାଏ।
ପୃଥିବୀ ଋତୁମତୀ ଥିବାରୁ ତାଙ୍କୁ ବିଶ୍ରାମ ଦେବା ପାଇଁ ଚାଷ ଓ ଖୋଳାଖୋଳି କାମ ମଧ୍ୟ ବନ୍ଦ ରଖାଯାଇଥାଏ। ଏହା ମାନବ ଓ ପ୍ରକୃତି ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ପ୍ରକାଶ କରେ। ରଜ ପର୍ବ ଆମକୁ ପ୍ର କୃତି ପ୍ରତି ସମ୍ମାନ ଓ ସଂରକ୍ଷଣ ଶିକ୍ଷା ଦେଇଥାଏ।
ହଁ ହୁଁ।
କୁହନ୍ତୁ ରଜ ପର୍ବ ଓ ଗ୍ରାମୀଣ ଜୀବନ ବିଷୟରେ କିଛି।
ରଜ ପର୍ବ ଆଉ ଗ୍ରାମୀଣ ଜୀବନ ସମ୍ପର୍କରେ କହିବାକୁ ଗଲେ ବହୁତ କିଛି ଅଛି ଯେମିତି କିି ରଜ ପର୍ବ ଗ୍ରାମୀଣ ଓଡ଼ିଶାର ଜୀବନ ସହ ବହୁତ ଘନିଷ୍ଠ ଭାବରେ ଜଡ଼ିତ। ଗାଁ ଗୁଡିକରେ ଏହି ପର୍ବ ବହୁତ ଉତ୍ସାହ ର ସହ ପାଳନ କରାଯାଏ ଦୋଳି ରଜଗୀତ ପିଠାପଣା ଖେଳ ଧୂଳା ମାନେ ଖେଳକୁଦ ସାମାୟିକ ଆନନ୍ଦ। ଗ୍ରାମୀଣ ଜୀବନର ସରଳତା। ଏବଂ ସଂସ୍କୃତି କୁ ପ୍ରତିଫଳିତ କରେ ଚାଷ କାମରୁ ବିରତି ନେଇ ଲୋକମାନେ ଆନନ୍ଦ ଉପଭୋଗ କରନ୍ତି। କିନ୍ତ ତେଣୁ ରଜ ପର୍ବ ଗ୍ରାମିଣ ଜୀବନଟା ଏକ ଅବିର୍ଭାଜ୍ୟ ଅଂଶ। ଏବେ ମତେ କୁହ। ରଜ ପର୍ବ ମାନେ କାହିଁକି ଆଉ ମାନେ କେବେ ପାଳନ କରାଯାଏ। ମାନେ କୋଉ ଟାଇମ୍ ରେ? ଆମ ଓଡିିଆ ଭାଷା ହିସାବରେ କେମିତି କେବେ ପାଳନ କରାଯାଏ। ଇଂରାଜୀ ମାସ ଏପ ହିସାବରେ କେବେ ପାଳନ କରାଯାଏ।
ରଜ ପର୍ବ ସାଧାରଣତଃ ଜ୍ୟେଷ୍ଠ ମାସରେ ଶେଷ ଦିନରେ ଓ ଆଷାଢ ମାସର ଆରମ୍ଭରେ ପାଳନ କରାଯାଏ। ଏହା ବର୍ଷା ଋତୁ ଆଗମନ ସମୟରେ ହୁଏ। ଏହି ସମୟରେ ପ୍ରକୃତିର ନୃତ୍ୟ ନୂତନତଵ ଦେଖାଯାଏ ଏବଂ କୃଷି କାର୍ଯ୍ୟ ଆରମ୍ଭ ପୂର୍ବରୁ ଲ ଲୋକମାନେ ଏହି ପର୍ବକୁ ଆନନ୍ଦର ସହ ପାଳନ କରନ୍ତି। ଏହା ତିନି ଦିନ ଧରି ଚାଲେ। ଓ ଚତୁର୍ଥ ଦିନ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ। ଆପଣ ଏବେ କୁହନ୍ତୁ ରଜ ପର୍ବ ଦୋଳିରେ ଗୁରୁତ୍ୱ କଣ?
ହଁ ରଜ ପର୍ବରେ ଦୋଳି ଖେଳିବା ଏକ ପ୍ରମୁଖ ଆକର୍ଷଣ ବିଶେଷ କରି ଝିଅମାନେ ହଁ ଦୋଳିରେ ଝୁଲନ୍ତି। ଆନନ୍ଦ ଉପଭୋଗ କରନ୍ତି। ପିଠା ଖାଆନ୍ତି। ଆଉ ସବୁଠୁ ଗୋଟେ ବଡ କଥା ହଉଛି ପାନ ଖାଇବା ରଜରେ ଗୋଟେ ମୁ କ୍ଷ କାର୍ଯ୍ୟ। ସେଥିରେ କି ପାନ ନ ଖାଇଲେ କଣ ରାଜ ପାଳନ ହିଁ ହୁଏ ନା। ଦୋଳି ରଜ ପର୍ବର ଉଲ୍ଲାସ ଉତ୍ସାହ ମନୋରଞ୍ଜନ ପ୍ରତୀକ। ଗାଁ ସହର ଦୁଇଟିରେ ମଧ୍ୟ ରଜ ଅବସରରେ ଦୋଳି ବନ୍ଧାଯାଏ। ଏହା ପର୍ବର ରୂପକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରେ। ରଜ ପର୍ବରେ କେଉଁ କେଉଁ ପିଠା ପ୍ରସ୍ତୁତ କରାଯାଏ ଏଇଟା ମୋତେ କୁହ? ମାନେ କୋଉ କୋଉ ପିଠା ହୁଏ? ଅ ସମସ୍ତେ ଖାଆନ୍ତି ଉ ଘର ଲୋକ ମାନେ ମା ମାନେ କୋଉ କୋଉ ପି ପିଠା ସବୁ ବନାନ୍ତି ରଜ ପର୍ବରେ?
ରଜ ପର୍ବରେ ଘରେ ଘରେ ବିଭିନ୍ନ ପ୍ରକାର ପିଠାପଣା ପ୍ରସ୍ତୁତି କରାଯାଏ। ମୁଖ୍ୟତଃ ପୋଡ଼ ପିଠା ମଣ୍ଡା ପିଠା, ଆରିସା ପିଠା, ଚକୁଳି ପିଠା ଇତ୍ୟାଦି ଏହି ପର୍ବରେ ବହୁତ ପ୍ରସିଦ୍ଧ ଅଟେ। ବିଶେଷ କରି ପୋଡପିଠା ଏଠାକୁ ରଜ ପର୍ବର ପ୍ରମୁଖ ଖାଦ୍ୟ ବୋଲି ମନେ କରାଯାଏ। ପରିବାରରେ ସମସ୍ତେ ମିଶି ଏହି ପିଠା ମାନଙ୍କ ସୁଆଦ ନିଅନ୍ତି। ଏହା ପାରିବାରିକ ଆନନ୍ଦ ଓ ଏକତାକୁ ମଧ୍ୟ ବଢ଼ାଇଥାଏ।
ହୁଁ।
ଆପଣ ଏବେ କୁହନ୍ତୁ, ରଜ ପର୍ବର ନାରୀ ତର ପର୍ବ କିପରି କୁହାଯାଏ? କାହିଁକି କୁହାଯାଏ?
କହିବାକୁ ଗଲେ ରଜ ପର୍ବ ତ କେବଳ ନାରୀ ମାନଙ୍କ ପାଇଁ କହିବାକୁ ଗଲେ। ରଜ ପର୍ବକୁ ନାରୀତ୍ଵର ପର୍ବ ବୋଲି କୁହାଯାଏ କାରଣ ଏହାର ମୂଳ ଭାବନା ହୋଉଛି ନାରୀର ସୃଜନଶୀଳତା, ମାତୃତ୍ଵର ସମ୍ମାନ। ପୃଥିବୀ କୁ ନାରୀ ଭାବରେ ମନେକରି ତାଙ୍କର ଋତୁମତୀ ଅବସ୍ଥାରେ ସମ୍ମାନ କରାଯାଏ ଝିଅ ମାନେ ଏହିଇ ପର୍ବରେ। ବିଶେଷ ସମ୍ମାନ ଓ ଆନନ୍ଦ ପାଆନ୍ତି ସେମାନଙ୍କୁ ନୂଆ ବସ୍ତ୍ର, ଅଳତା, ପାନ ଇତ୍ୟାଦି ଦିଆଯାଏ। ଏହିପରି ରଜ ପର୍ବ ନାରୀର ମର୍ଯ୍ୟାଦା ତା ମହତ୍ଵକୁ ପ୍ରକାଶ କରେ। ଏବେ ମୋତେ କୁହ ରଜ ପର୍ବରେ ଚାଷ କାମ ବନ୍ଦ ରଖାଯାଏ କାହିଁକି?
ରଜ ପର୍ବରେ, ପୃଥିବୀକୁ ରୁତ୍ତିମତୀ ନାରୀ ଭାବରେ ମନେ କରାଯାଏ। ଏହି ସମୟରେ, ତାଙ୍କୁ ବିଶ୍ରାମ ଦେବା ପାଇଁ ଚାଷ କାମ, ମାଟି ଖୋଳିବା ଓ ହଳ ଚଳାଇବା ଭଳି କାମ ବନ୍ଦ ରଖାଯାଏ। ଏହା ପ୍ରକୃତି ପ୍ରତି ସମ୍ମାନ ଓ କୃତଜ୍ଞତାର ପ୍ରତୀକ। ଏହି ପରମ୍ପରା ଓଡ଼ିଶାର କୃଷିଭିତ୍ତିକୁ ଅ ସଂସ୍ ପ୍ରାକୃତିକ କୁ ପ୍ରକାଶ କରେ। ଆ ଆପଣ କହିବେ ବସୁମତୀ ସ୍ନାନ କଣ?
ହଁ ରଜ ପର୍ବର ରଜ ପର୍ବ ସାଧାରଣତଃ ଆମେ କହିବାକୁ ଗଲେ, ପାଞ୍ଚ ଦିନ୍ ପାଳନ କରୁ। ସେଥିମଧ୍ୟରୁ ବସୁମତୀ ସ୍ଥାନ ଏକ ପର୍ବ। ସେ ଦିନ୍ ପାଞ୍ଚ ଦିନ ମଧ୍ୟରୁ, ତ ରଜ ପର୍ବ ର ଶେଷରେ ଚତୁର୍ଥ ଦିନ ବସୁମତୀ ସ୍ଥାନ ସ୍ଥାନ ସ୍ନାନ ପାଳନ କରାଯାଏ। ଏହି ଦିନ ପୃଥିବୀ ମାତାଙ୍କ ପବିତ୍ର ଜଳ, ହଳଦୀ, ଚନ୍ଦନ ଇତ୍ୟାଦି ସ ପୂଜା କରାଯାଏ। ଘଡ ଜାନ୍ତା, ଶିଳକୁୁଆ କିମ୍ବା ପୃଥିବୀର ପ୍ରତୀକକୁ ସ୍ନାନ କରାଯାଏ। ଏହା ମାଧ୍ୟମରେ ପୃଥିବୀ ପ୍ରତି ଭକ୍ତି ଓ ଶ୍ରଦ୍ଧା ପ୍ରକାଶ ପାଏ। ବଶୁମତୀ ସ୍ନାନ, ରଜ ପର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜା ପର୍ବ ରାଜା ଗୀତା ଘୂମଣିକା ଲେଖା
ରଜ ପର୍ବର ରଜ ଗୀତ ଗାଇବା ଏକ ପ୍ରାଚୀନ ପରମ୍ପରା ଅଟେ ଏହି ଗୀତ ଲୋକ ମାନଙ୍କର ପ୍ରେମ ପ୍ରକୃତି ଆନନ୍ଦ ଓ ଗ୍ରାମୀ ଅନ୍ୟ ଜୀବନର ଚିତ୍ର ଦେଖାଯାଏ ଝିଅମାନେ ଦୋଳିରେ ଖେଳିଲେ ରଜ ଗୀତ ଗାଇ ପର୍ବକୁ ଆନନ୍ଦମୟ କରନ୍ତି ଏହା ଓଡ଼ିଆ ଲୋକ ଏକ ସାହିତ୍ୟ ଓ ସଂସ୍କୃତି ଏକ ସୁନ୍ଦର ଅଂଶ ଅଟେ। ରଜ ଗୀତ ପର୍ବର ଉତ୍ସାହ ଆହୁରି ବଢ଼େଇ ଦେଇଥାଏ।
ରାଧେ ଭଣ୍ଡରା ହ୍ୟାଲୋ।
ହ୍ୟାଲୋ।
ହୁଁ।
ରଜ ପର୍ବ ସମାଜକୁ ଏକତା କିପରି ବଢ଼ାଏ କୁହନ୍ତୁ?
ରଜ ପର୍ବ ସମସ୍ତଙ୍କୁ ଏକତ୍ର କରିବାର ପର୍ବ ଏହିଇ ସମୟରେ ପରିବାର ପଡୋଶୀ ଓ ସମ୍ବନ୍ଧୀ ମାନେ ମିଶି ଖାଇବା ଖେଳବା ଗୀତ ଗାନରେ ଆମଳ ଉଠାନ୍ତି ଛୋଟ ବଡ ସମସ୍ତେ ଏହି ପର୍ବରେ ଅଂଶ ଗ୍ରହଣ କରନ୍ତି ଏହା ମଧ୍ୟରେ ଭାଇଚାରା ସ୍ନେହ ଓ ସାମାଜିକ ସମ୍ପର୍କ ମଜବୁତ ହୁଏ। ତେଣୁ ରଜ ପର୍ବ ସାମାଜିକ ଏକତ୍ର ଏବେ ମୋତେ କହ ରଜ ପର୍ବରେ ପିନ୍ଧା ଜାତକ ନୂଆ ବର୍ଷର
ରଜ ପର୍ବରେ ନୂଆ ବସ୍ତ୍ର ପିନ୍ଧିବେ ଏକ ଆନନ୍ଦମୟ ପରମ୍ପରା ବିଶେଷ କରି ଝିଅମାନେ ଓ ମହିଳାମାନେ ନୂଆ ଶାଢ଼ୀ ଫ୍ରକ୍ କିମ୍ବା ପୋଷାକ ପିନ୍ଧନ୍ତି, ଏହା ପର୍ବର ଉତ୍ସବମୟ ମନୋଭାବକୁ ପ୍ରକାଶ କରେ। ନୂଆ ବସ୍ତ୍ର ଖୁସି ସମ୍ମାନ ଓ ନୂତନ ଆରମ୍ଭର ପ୍ରତୀକ। ଏହା ରଜ ପର୍ବର ରୂପ ଓ ଆନନ୍ଦକୁ ଆହୁରି ବଢ଼ାଇ ଦେଇଥାଏ। ଆପଣ କୁହନ୍ତୁ ରଜ ପର୍ବର ପାନ ଖାଇବାର ପରମ୍ପରା ବିଷୟରେ?
ରଜ ପର୍ବରେ ପାନ ଖାଇବା ଏକ ପ୍ରଚଳିତ ପରମ୍ପରା ବିଶେଷ କରି ଯୁବତୀ ମହିଳା ମାନେ ରଜ ଅବସରରୁ ପାନ ଖାଆନ୍ତି। ଏହା ପର୍ବର ଆନନ୍ଦ ଅତିଥି ସଂସ୍କାର ଆଉ ସାମାଜିକ ମୂଳମଳ ପ୍ରତୀକ ଘରେ ପ୍ରତ୍ୟକ ଘରେ ଥାଏ। ଅତିଥି ଆସିଲେ ସେମାନଙ୍କୁ ପାନ ଦେବା ସ୍ୱାଗତ ଜଣେଇବା। ଏହି ପରମ୍ପରା ଓଡିଆ ସଂସ୍କୃତିର ଏକ ଅଧୁର ଅଂଶ ମଧୁର ଅଂଶ। ହଁ ଏବେ ମଧ୍ଯ କଣ ରଜ ପର୍ବ କୃଷି ସହ କିପରି ପଡିଥାଏ?
ରଜପର୍ବ ଓଡ଼ିଶାର କୃଷିଭିତ୍ତିକ ଜୀବନ ସହ ଗଭୀର। ଭାବରେ ଜଡ଼ିତ, ବସ ର୍ଷା ରିତୁ ଆରମ୍ଭ ସମୟରେ ଏହି ପର୍ବ ପାଳନ କରାଯାଏ, ଯାହା ଚାଷ କାମ ପୂର୍ବରୁ ଏକ ବିରାମ ସମୟ, ଏହି ସମୟରେ ଚାଷୀ ମାନେ ମାଟି ମା ଭାବରେ ମନେକରି ତାଙ୍କୁ ବିଶ୍ରାମ ଦେଇଥାନ୍ତି। ଚାଷ ଓ ହଳ ଚାଷ ଓ ଖୋଳା ଖୋଳି କାମ ବନ୍ଦ ରଖାଯାଏ। ଏହା କୃଷି ଓ ପ୍ରକୃତି ପ୍ରତି ଓଡ଼ିଆମାନଙ୍କର ଆଦରକୁ ପ୍ରକାଶ କରେ। ଆପଣ କୁହନ୍ତୁ, ରଜ ପର୍ବରେ ଅଳତା ଲଗେଇବାର ମହତ୍ଵ କଣ?
ହଁ ରଜ ପର୍ବରେ, ଝିଅ ମାନେ ମହିଳା ଝିଅ ମାନେ ବି ମ- ମହିଳା ମାନେ ପାଦରେ ମା ପାଦ ରେ ଅଳତା ଲଗାନ୍ତି, ଏହା ସୌନ୍ଦର୍ଯ୍ୟ ଶୃଙ୍ଗାର ଉତ୍ସବ ପାଇଁ ମନବଳ ର ପ୍ରତୀକ। ରଜ ଅବସର ରେ ନୂଆ ବସ୍ତ୍ର ସହ ଅଳତା ଲଗେଇବା ଏକ ପୁରୁଣା ପରମ୍ପରା। ଏହା ନାରୀ ମାନଙ୍କ ଆନନ୍ଦ ମର୍ଯ୍ୟାଦାକୁ ଅଧିକ ସୁନ୍ଦର ଭାବରେ ପ୍ରକାଶ କରେ। ରଜ ପର୍ବର ଶୃଙ୍ଖଳମୟ ପରି